ହଉ ଭାଇ ଶୁଭ ସକାଳ।
ଜୟ ଜଗନ୍ନାଥ ଭାଇ ଶୁଭ ସକାଳ। କଣ କରୁଛନ୍ତି?
ଏଇ ନିତ୍ୟକର୍ମ ସାରିକି ବସିଚି ଆଉ।
ଆଉ ଆଜି ରବିବାର ର କଣ? ମୁଁ ସକାଳୁ ଉଠି ଏବେ ବାହାରକୁ ସକାଳୁ ଚାଲିବାକୁ ଯାଇ ଆସି ଫ୍ରେଶ ହେଇ ବସିଚି ଆଉ।
ଆଚ୍ଛା ଆଛା।
ସକାଳୁ କେତେବେଳେ ଉଠୁଛନ୍ତି ଆପଣ?
ହଁ ସକାଳୁ ଭୋର ଭୋର ଉଠିଲି ଯେ ଯାଇଥିଲେ ବାହାରେ ବିଲକୁ ପରିବା ଚାଷ ହଉଛି ତ। ପାଣି ଫାଣି ଦେଇକି ଆସିକି ବସିଚି ଆଉ।
ସକାଳୁ ସକାଳୁ ଉଠି ବାହାରେ ଟିକେ ଚାଲି ବୁଲି ଆସିଲେ ଦିନ ସାରା ଫୁର୍ତ୍ତି ଲାଗେ।
ହଁ ସକାଳର ଶାରୀ ଶାରୀରିକ ପରିଶ୍ରମ ଟା
କଅଁଳିଆ ସୂର୍ଯ୍ୟ କିରଣରେ ଟିକେ ବୁଲି ଆସିଲେ ଦେହର ମନର ଫୁର୍ତ୍ତି ଟିକେ ବେଶୀ ବଢ଼ିଯାଏ ଲାଗେ। ଆଉ ପରିବା ଚାଷ ଆଡେ ଯାଇଥିଲେ ଆପଣ, କଣ ଚାଷ ହଉଚି?
ହଁ ଏବେ ଚାଷ ପୋଟୋଳ ଲାଗିଚି। ଆଉ ଆମର କଲରା ଲାଗିଚି ଆଉ ବାଇଗଣ ଲାଗିଚି। ଆଉ କାଙ୍କଡ଼ କିଛି ଲାଗିଚି ଆଉ।
। ଆପଣଙ୍କର ପରିବାରରେ ସବୁ କିଏ କିଏ ଅଛନ୍ତି? ଏକକ ପରିବାର ନା ଯୌଥ ପରିବାର ଆପଣଙ୍କର?
ଆମର ଯୌଥ ପରିବାର। ।
ଯାହା ହଉ ଆପଣ ଗାଁରେ ରହୁଚନ୍ତି ଆପଣଙ୍କ ଯୌଥ ପରିବାର। ଭଲ ଥିବ। ସହରରେ ଏଠି ସମସ୍ତେ ଆମର ଏକକ ପରିବାର। ଆଉ ପିଲାମାନେ?
ହଁ ପିଲାମାନେ ଅଛନ୍ତି। ଆମେ ତ ଗାଁରେ ରହିବା ଲୋକ ପରିବା ଚାଷ କଲେ ଖାଉଚନ୍ତି। ପରିବା ଫରିବା ଚାଷ କରୁ। ଧାନ ଫାନ ଚାଷ ଏ ବର୍ଷ କାଇଁ ହେଇନି ଆରମ୍ଭ ହେଇନି। ତଳି ପଡିଚି ଏପର୍ଯ୍ୟନ୍ତ ଉଠିନି। ଏଇ ପରିବା ଚାଷ ଟେ ଚାଲିଚି।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
ପରିବା ପତ୍ର ବିକ୍ରି ଫାକ୍ରି ହେଲେ ପରିବାର ଚଳେ ଆଉ।
କଣ ଆପଣ କଣ କଣ ପରିବାର ପରିବା ପ୍ରାୟେ ଆପଣଙ୍କର ହୁଏ?
ମୋର ପ୍ରାୟ ବାଇଗଣ ଚାଷ ଟା ଅଧିକ ହୁଏ ଆଉ। ଗୋଟେ ଏକର ଜମିରେ ଚାଷ ହୁଏ ପାଁଶ ଗଛ ଲାଗିଚି।
ନାଇଁ ଗାଁ ରେ ଆପଣଙ୍କର ଚାଷ ବାସ ଇଏ ଭିତେରେ ଆପଣଙ୍କର ସମୟ ପଳେଇ ଯାଉଥିବ? ସହରରେ ତ ଏତେ ସୁବିଧା ସୁଯୋଗ ନାହିଁ ଚାଷ ବାସର।
ଆଉ ପିଲାମାନେ ଆପଣଙ୍କର କଣ ପାଠ ଫାଠ ପଢ଼ୁଛନ୍ତି?
ହଁ ପିଲା ସ୍କୁଲ୍ ଯାଉଛନ୍ତି, ଜଣେ ପଞ୍ଚମ ପଢ଼ୁଚି, ଆଉ ଜଣେ ଅଷ୍ଟମ ପଢ଼ୁଚି ଆଉ।
ଆପଣ ଛାଡିବା ପାଇଁ ଯାଉଚନ୍ତି ନା ପିଲାମାନେ ନିଜେ ଯାଉଚନ୍ତି?
ନାଇଁ ନାଇଁ ତାଙ୍କ ପାଇଁ ବି ସମୟ ଦବାକୁ ପଡୁଚି। ସଖାଳୁ ଉଠିଲେ ତାଙ୍କୁ ପୁଣି ନେଇଯି ତାଙ୍କର ତ ଚାଲିବାକୁ ଯାଅ କହିଲେ ଯାଉନାହାନ୍ତି ଠକ ହେଇକି ସକାଳୁ। କହୁଚନ୍ତି ଆମେ ଖେଳିବୁ। ସେଟା ଖେଳିବ କଣ? ସଖାଳୁ ସଖାଳୁ ଖେଳିବ କଣ ନା ତାଙ୍କୁ ବି ସାଙ୍ଗରେ ନେଇ କି ପଳ ତାଙ୍କ ଜେଜେବାପା ସାଙ୍ଗରେ ନେଇକି ପଳଉଚନ୍ତି ବିଲ ଆଡେ ଖେତକୁ। ବଗିଚାକୁ ନେଲେ ସିଏ ବି ସେଠେ କୋଉଟା ମାଟି ହାଣୁଚନ୍ତି, କୋଉଟା ପାଣି ଦୋଉଚନ୍ତି, ତାଙ୍କ ସହ ସିଏ ଜେଜେବାପାଙ୍କ ସାଙ୍ଗରେ ଲା ଗି ରହି ଯାଉଛନ୍ତି, ଏ ଘଣ୍ଟେ ଦି ଘଣ୍ଟା ତ ତାଙ୍କର ସେଇଟା ଶାରୀରିକ ଇଏ ହେଇଯାଉଚି। ବଡ଼ ପୁଅ ଟା ଟିକେ ଠକଟା। କିନ୍ତୁ ସାନ
ହୁଁ। ହୁଁ, ଉଁ, ଭଲ ରବିବାର ଦିନ ଏଟା ଟିକେ ପିଲାଙ୍କୁ ଉ, ମାନେ ଟିକେ ଚିନ୍ତା ମୁକ୍ତି। ଟିଉସନ୍ ସ୍କୁଲ୍ ରୁ ମୁକ୍ତି। ତେଣୁ ଖେଳିବା ଇଏ କରିବା। ତାଙ୍କର ଥିବ ଆଗ୍ରହ ପାଠ ସାଠ ତ ରବବାର ଦିନ ସକାଳୁ ବୋଧେ ପଢ଼ୁନଥିବେ। ପିଲାଦିନେ ଆମେ କେମିତି ଥିଲେ? ଆମ ପିଲା ଦିନ ଗଲା ଆମେ ନିଜେ ଟିଉସନ୍ ଯାଉଥିଲେ। ନିଜେ ସାଇକେଲ୍ ନେଇ ଯାଉଥିଲେ ନିଜେ ପଢ଼ୁଥିଲେ। କିନ୍ତୁ ଏବେ ତୋ ପିଲାଙ୍କର ବେଶୀ ବୋଧେ ସମସ୍ତେ ପ୍ରାୟ ଟିଉସନ୍ ଓରିଏଣ୍ଟେଡ୍। ଆପଣଙ୍କ ଗାଁ କଥା ତୋ ମୁଁ କହିପାରିବିନି। କିନ୍ତୁ ସହରରେ ତୋ ଏ ଠି ମାନେ ଉଁ, ଅଭିଭାବକ ମାନେ ବି କହୁଚନ୍ତି ଯେ ହଁ ଆମ ପା ପାଖରେ ସମୟ ନାହିଁ ପିଲାଟି ଛୋ ଟ ବୟସରୁ ଦି ବର୍ଷ ତିନି ବର୍ଷରୁ ତାକୁ ଟିଉସନ ଛାଡି ଦିଅ। କି ସ୍କୁଲ୍ ରେ ଛାଡି ଦିଅ, ଛୋଟ ପିଲାଙ୍କ ସ୍କୁଲ୍ ରେ। ଆପଣଙ୍କର ସେପଟେ କେମିତି ସିଷ୍ଟମ? ମାନେ ନିଜେ ପଢଉଚନ୍ତି ପିଲାଙ୍କୁ ପୁଣିଥରେ ସମୟ ଦଉଚନ୍ତି ନା ପିଲାଙ୍କୁ ଟିଉସନରେ ହିଁ ଛାଡି ଦଉଛନ୍ତି?
ନାଇ ନିଜେ ସମୟ ଦେଇ ହଉନି। ଏ ସେମାନେ ସବୁଦିନ ତାଙ୍କର ଡେ ତ ଡେଲା ସବୁଦିନିଆ କାମ ସକାଳୁ ଉଠିବେ
ଗାଁ ଗହଳି ଯେହେତୁ ଟିଉସନ ତୋ ଆମର ସଖାଳୁ ସେମିତି ଯାଆନ୍ତି ନାହିଁ।
ହୁଁ।
ସିଆଳୁ ଏକା ଜଣେ ଅଛନ୍ତି ପାଠ ପଢ଼େଇକି ଗାଁରେ। ତାଙ୍କେ ଆଉ ତାଙ୍କ ପାଖରେ ବସେଇକି ସେ ଯାହା ପଢାନ୍ତି ଆଉ। ସିଏ ସଖାଳୁ ସେଇ ଯେ ଘରେ ଯାହା ପଢିବେ, ଯାହା ହୋ ତାଙ୍କର ସ୍କୁଲ୍ ରେ ଯାହା ଦେଇଥିବେ ପାଠ, ପାଠ କରିବେ। ଆଉ ଖେଳିବେ ଟିକେ ସାତ ଟା ଆଟା ବେଳକୁ ଖେଳିବେ। ପଢିକି ସ୍କୁଲ୍ ଯିବେ। ସ୍କୁଲ୍ ରେ ପାଠ ପଢିବେ ଦିନ ଯାକ ଆସିକି ପୁଣି ଚାରିଟା ବେଳକୁ ଖେଳେ ପାଞ୍ଚଟା ରୁ ରାତି ଆଠଟା ଯାଏ ଜଣକ ପାଖରେ ବସୁଛନ୍ତି। ଆଉ ସେ ଟିୟୁସନ୍ ଦିଦି ଭଲ୍ ପଢ଼ାଉଛନ୍ତି। ଗାଁ ପୁିଲାଙ୍କୁ ସମସ୍ତଙ୍କୁ। ଆଉ ତାଙ୍କୁ ନେଇକି ତାଙ୍କ ମମି ହଉ କି ମୁଁ ଛାଡି ଦଉଛିି ନେଇକି ସିଏ ପଢୁଛନ୍ତି। ପଢେଇ ଆସୁଛନ୍ତି ଆସିଲେ ପୁଣି ଟିଭିରେ ମାତୁଛନ୍ତି। ଆଉ ପାଠ ଶାଠ ନାଇ।
ଏବେ ପାଠ ପଢାର ବୋଝ ଟା ଟିକେ ପିଲାଙ୍କ ଉପରେ ବେଶୀ ରହୁଛି ଆମ ଅପେକ୍ଷା।
ଛୋଟ ପିଲା ବେଳୁ ଯୋଉ ଟ୍ୟୁସନ। ଆଉ ପ୍ରତିଯୋଗିତା-ଆ ମୂଳକ ଯୋଉ ମନୋଭାବ ସବୁ ରହିଯାଉଛି ପିଲାଙ୍କ ମନରେ।
ହଁ। ତ ପିଲା ଏବେ ପା ପାଠ ପଢିବା ଅପେକ୍ଷା ଭାରାକ୍ରାନ୍ତ ବୋଧେ ବେଶୀ ହଉଛନ୍ତି। ମତେ ଲାଗୁଛି ଆମ ବେଳେ ଆମେ ବି ପା ଠ ପଢୁଥିଲେ କିନ୍ତୁ ଏ ଏତେ ମାନେ ଏ ପ୍ରତିଯୋଗିତା ମନୋଭାବ ଯଦିଓ ଥିଲା କିନ୍ତୁ ସେଇଟା ଗୋଟେ ମାନେ ଏ ଭଲ ବାଟରେ ଥିଲା। ନିଜ ନିଜ ଭିତରେ। କିନ୍ତୁ ଏବେ ଯୋଉ ପିଲାଙ୍କୁ ଦେଖିଲେ ପିଲାମାନେ ଚାପ ଗ୍ରସ୍ତ ବେଶୀ ହେଲା ଭଳିଆ ଲାଗୁଛି। ପିଲାଙ୍କର ବହି ଖାତାର ପରିମାଣ ଯେ ତିକି ବଢି ବଢି ଯାଉଛି ଛୋଟ ପିଲା ବି ଗୁଡାଏ ବହି ଖାତା ଧରି ସ୍କୁଲ କୁ ଯାଉଛନ୍ତି। ସ୍କୁଲ କୁ ଯାଉଛନ୍ତି କଣ? ଆମେ ଯେମିତି ସ୍କୁଲ ଯାଉଥିଲେ ଚାଲି ଚାଲି ଯାଉଥିଲେ କି ଆମ ମାନେ ସାଇକେଲ ନେଇକି ଯାଉଥିଲେ। ଏବେ ପିଲା ଙ୍କୁ ପ୍ରତିଥର ନେଇକି ଛାଡିବାକୁ ପଡୁଛି ଯାଇକି ଆଣିବା ପାଇଁ ପଡୁଛି।
ହଁ
ଆମ ଆମ ପାଇଁ ଆମ ଅଭିଭାବକ ମାନେ ବ୍ୟସ୍ତ ରହୁନଥିଲେ। ହଁ ଆଉ ସକାଳୁ ଖାଇ ପିଇକି ଟ୍ୟୁସନ ଯାଇକି ପାଠ ପଢି ଆସିକି ନିଜେ ପଳାଇବ। ଏବେ ପିଲାଙ୍କ ପଛରେ ଜଣେ ଜଣେ ମା ବାପାଙ୍କୁ ନିଯୁକ୍ତି ପୁରା ରହିବାକୁ ପଡୁଛି, ତାଙ୍କୁ ସମୟ ଦବାକୁ ପଡୁଛି। ପିଲା ବି ଏବେ ଇଏ ହେଇଗଲେଣି ପଢା ଚାପରେ ବେଶି ରହିଗଲେଣି, ଆପଣଙ୍କ ଗାଁରେ ପିଲା ଖେଳୁଛନ୍ତି, ଆପଣ କହୁଛନ୍ତି ହଁ ଯାଇକି ଚାରଟା ବେଳେ ଟିକେ ଖେଳାଖେଳି କରୁଛନ୍ତି। ଏଠି ଚାରଟା ଆପଣ ସ୍କୁଲ ସକାଳୁ ହେଇଯାଉଛି, ଛୋଟ ପିଲାଙ୍କର ପ୍ରାୟ ଦିଇଟା ତିନିଟା ବେଳକୁ ସରିଯାଉଛି ସ୍କୁଲ। ସରିଲା ପରେ ଆସିଲେ ବସିକି ମୋବାଇଲରେ ଖେଳୁଛନ୍ତି। କିନ୍ତୁ ବାହାରକୁ ଯାଉନାହାନ୍ତି ଖେଳିବା ପାଇଁ
ମାନସିକ ସ୍ତରରେ ପିଲାଟିକେ ବେଶୀ ଚାପରେ ରହିଲା ଭଳିଆ ମତେ ଲାଗୁଛି ଆମ ସମୟ ଅପେକ୍ଷା
ଏବେ ଆମ ପିଲାମାନେ ଗାଁ ଗହଳି ପିଲାମାନେ। କଣ ସେମାନେ ପାଠ ସାଠ ଏ ଏତେ ଧ୍ୟାନ ଦିଅ ଦେଉଛନ୍ତି। କିନ୍ତୁ ତାଙ୍କେ ଭାବୁଥିବେ ଆମେ ଯେତିକି ପଢିବା କଥା ସେତିକି ପଢୁନୁ ବେଶୀ ଆମେ ଅଧିକ ପଢିଦେଲୁ। ଖେଳ ବୁଲରେ ଟିକେ ଅଧିକ ସମୟ ଦଉଛନ୍ତି କିନ୍ତୁ ତାଙ୍କର ଯେହେତୁ ଛୁଆ ବୟସ ସିଏ ଗାଁରେ ଗୋଟେ ଶୈକ୍ଷିକ ବାତାବରଣ ହେଲେ, ତାଙ୍କ ପଢିବା ପାଇଁ ଇଚ୍ଛା ହବ। ତାପରେ ଆମେ ତ ଚାଷୀବାଷୀ ଲୋକ। ହଁ ଆମେ ଚାଷକୁ ସମୟ ଦେଲେ ବଞ୍ଚିବୁ। ଓ ପିଲାଙ୍କୁ ବି ଏମତି ଦେଖିବାକୁ ପଡୁଚି ସିଏ ତାଙ୍କ ଇଛା ଯାହା ପଡୁଚନ୍ତି। ଏବେ ବଡ ପୁଅକୁ ନେଇକି ସହରରେ ଗୋଟେ ଆଡମିସନ୍ ଜଏନ୍ କରିଚି ନେଇକି ଗୋଟେ ସ୍କୁଲରେ ଦେଖୋଉ ସିଏ କଣ କରୁଚି ଯାହା ତ ହେଲେବିି ଦେଖିବୁ ଆଉ ପିଲାର ମଣିଷ କରିବୁ ଆମେ ତ ଯାହା ହେଲୁ ହେଲୁ ଉଁ ତେଣୁକରି ତାଙ୍କୁ ସହରରେ ନେଇକି ଗୋଟେ ଜାଗାରେ ଟ୍ୟୁସନ ବ୍ୟବସ୍ତା କରିଦେ ହଷ୍ଟେଲରେ ରହିକି ପଢିବ।
ହୁଁ ନାଇଁ ସେଇଟା ଆକଚୁଆଲି ସେଇଟା ଦେଖିବାକୁ ଗଲେ ଯଦି ଏ ଆପଣ ଯୋଉ କଥା କୋହୁଚନ୍ତି ଆପଣଙ୍କର ବି ଏ କଥା କୋହୁଚନ୍ତି ଯେମତି ଆପଣ ଉ ଗଲେ। ପାଠ ପଢଲେ ଆସିଲେ ଖେଳିଲେ ସେମିତି ହେଲେ କଣ ପିଲାଙ୍କର ମାନସିକ ଶାରୀରିକ ବୋହୁତ ଟିକେ ସବୁ ପ୍ରକାର ଡେବ୍ ମାନେ ଉମ୍ ବିକାଶ ହୋଉଥିଲା। ଏବେ ଏପଟେ କଣ ପିଲା ମାନସିକ ସ୍ତରରେ ଆଉ ଶାରୀରିକ ସ୍ ସ୍ତରରେ ମାନେ ବୋହୁତ୍ ମାନେ ଉଇକ୍ ମାନେ ଦୁର୍ବଳ ରହୁଚନ୍ତି। ସେତେ ଉଁ ଓ ଉଁ ଉଁ ମାନେ ହୋଉ ସମ୍ପୂର୍ଣ୍ଣ ରୂପେ ତାଙ୍କର ବିକାଶ ଯୋଉଟା କୁହାଯାଏ। ଶାରୀରିକ ମାନସିକ ଭୌତିକ ଏତେ ତାଙ୍କର ଡେଭଲପମେଣ୍ଟ୍ ହୋଉନି। କି ସେମାନେ ବି ଏତେ ଆଉ ସ୍ ଶାରୀରିକ ପରିଶ୍ରମ କରିବାକୁ ବି ଏବେ ଏବେ ଆଜିକାଲିର ପିଲା ଆଉ ରାଜି ହୋଉନାହାନ୍ତି।
ଏବେ ଆପଣ ଯାଉଥୁଲେ ପାଠ ପଢୁଥୁଲେ ଆମେ ବି ଯାଉଥୁଲୁ ପାଠ ପଢୁଥୁଲୁ ସେଥିରେ କଣ ହୋଉଥିଲା ଆମର ଗୋଟେ ନିଜର ସ୍-ସ୍ଵଇ ଛା ଥିଲା ଆମ ନିଜ ଖୁସିରେ ଆମେ ଯାଉଥୁଲେ।
ଆମ ବଡ ପୁଅ କୋହୁଚି ବାପା ଆଉ ମୁଁ ପାଠ ପଢିବିନି ଏଠି ମତେ ଖେଳିବାକୁ ସମୟ ହୋଉନି। ନା କଣ ନା ସକାଳୁ ଛଅଟାରୁ ଉଠିକି କୋହୁଚନ୍ତି ପାଠପଢ। ପୁଉଣି ସ୍କୁଲୁ ସ୍କୁଲରୁ ଆସିଲେ ପୁଣି କୋହୁଚନ୍ତି ପାଠପଢ। ମୁଁ ଆଉ ଏଠି ପଢ଼ିବିନି ମୋ ଗାଁ
ଏବେ ପାଠପଢାଟା ପରା ବେଶୀ ପ୍ରତିଯୋଗିତା ମୂଳକ ହେଇଗଲା।
ହଁ।
କେହି ଆଉ ପଛରେ ପଛୁଆ ରହିବା ପାଇଁ ଚାହୁଁନାହାନ୍ତି।
ହଁ ଯାହା
ହୋଉ